ହଁ ଗୋଟେ ଇଭିିନିଂ,
ଗୁଡ୍ ଇଭିନିଂ ଏବଂ ଶୁଭ ସନ୍ଧ୍ୟା,
ଶୁଭ ସନ୍ଧ୍ୟା ବନ୍ଧୁ ଭଲ ଅଛ? ତମ ମୁହଁ ତୁମ ମୁହଁରୁ ହସରୁ ଜଣା ପଡ଼ିବା ଜିନିଷଟ, କେଚ ଆଉ,
ମୋର ଏକ ପ୍ରଶ୍ନ ରହିଛି, ତେ ଆପଣଙ୍କର, ଆ-ଆ ଆପଣଙ୍କର ଶିକ୍ଷକତା ଏକ ମନପସନ୍ଦର ବୃତ୍ତି? ନା ଏକ ପରିସ୍ଥିତି,
ଶିକ୍ଷକତା କଣ କହିବି ମୁଁ ତମକୁ ମୁଁ ତ ଗୋଟେ ବର୍ଷ ଆମ, ହଁ ବା ଆମର, ଗ୍ରାଜୁଏସନ ଆଉ ଯୋଉ ପ୍ଲସ୍ ଟୁଲେ ପିଲା ତାଙ୍କୁ ପଢ଼ଉଥିଲି ବର୍ତ୍ତମାନ ତମ, ଅଷ୍ଟମ ନବ ଦଶମ ପିଲାଙ୍କୁ ପଢଉଛି ତେଣୁକରି ଶିକ୍ଷକତା ଆଉ ବା ଆ ଅଧ୍ୟପ ନା ଯାହା ବି ହଉ ଗୋଟେ ଚି କହିଲେ କହିବନି ଯଦି ବୃତ୍ତି କରିଥାନ୍ତେ ତେବେ ମୁଁ ଆମ ପାଖରେ ଅନେକ ବୃତ୍ତି ଅଛି ଯୋଉଥିରେ କି ପଇସା ବୃତ୍ତି ଗୋଟେ, ବୃତ୍ତିର ମାନେ ଡଫିନେସନ୍ ବା ସଂଖ୍ୟା ହେଉଛି, ଯେ ଯୋଉ ଦ୍ଵାରାରେ ଆପଣଙ୍କ ଲାଭ ବଳେଇବେ ଯୋ ଛିଳା ଆପଣ ମାନେ ପଇସା ପାଉଥିବେ ଏଇଟା ବୃତ୍ତି ଯୋଉଥିରୁ ଆପଣ, ଚଳୁଥିଲେ କିନ୍ତୁ ଅଧ୍ୟାପନା ଆଉ ଶିକ୍ଷକତା ଏମିତି ଗୋଟେ ଜିନିଷ୍ ତ ଯୋଉଥିରେ ଆପଣଙ୍କର, ମନ ଆପଣଙ୍କର ହୃଦୟ ଆପଣଙ୍କର ଯାହାବି ସବୁ ଜିନିଷ ଅଛି ଆପଣଙ୍କ ପ୍ରତ୍ୟେକ ଜମିତିଅ, କୌଣସି କେ କେବେ ହେଲେ ବା ଆପଣଙ୍କୁ ସିଏ ମାନେ ରିଗ୍ରେଟ୍ ଫିଲ୍ କରିବନି,
ଠିକ୍,
ମାନେ ଆପଣ କାହାକୁ ବି ସେ ମୁଁ ଏବେ ଯେମିତି ଆପଣଙ୍କୁ କିଛି କହୁ, ଆପଣ ମୋ କଥା ଗ୍ରହଣ କରୁଛନ୍ତି ସେଇଭଳି ବି ଶିକ୍ଷକତା ବି ସେଇଭଳିଆ, ଆପଣ କିଛି ଜିନିଷ ଜାଣିଛନ୍ତି ଅଧ୍ୟାପନା କରୁଛନ୍ତି ଦୀର୍ଘ ଦିନ ଅଭିଜ୍ଞତା ଆପଣଙ୍କ ପାଖହାର ରହିଛି, ଆପଣ ବହୁତ୍ ଦିନ ଧରେ ପାଠ ପଢ଼ୁଛନ୍ତି, ତାକୁ ଆପଣ ପରିପ୍ରକାଶ କରୁଥିଲେ ଆପଣଙ୍କର ପିଲାଙ୍କ ଆଗରେ ଛାତ୍ରଛାତ୍ରୀଙ୍କ ଆଗରେ, ତ ନିଶ୍ଚିତ ଭାବରେ ଏଇଟା ଗୋଟେ କଣ ଏଇଟା କିଛି ଗୋଟେ ଅଧିକ କଷ୍ଟକର ବେପାର ନୁହଁ, କିନ୍ତୁ ନିଜ ମନକୁ ଉଲ୍ଲସିତ କରେ ଆପଣ ଦେଖିବେ, ଦ ମାର୍କ କରିଥିବ ମୁଁ ଗୋଟେ ଏଇଟା ମୁଁ ନିଜର ଗବେଷଣା ମୁଁ କହୁଛି ଆପଣଙ୍କୁ,
ଆଜ୍ଞା,
ପ୍ରାୟ ବହୁତ୍ ଲୋକଙ୍କୁ ଦେଖୁଛି ମନୋଜ ଦାସ୍ କଥା କୁହନ୍ତୁ ଆପଣ, ର ରଲି ଠାକର କଥା କୁହନ୍ତୁ ଆମର ଇରଫାନ ଅବି କଥା କୁହନ୍ ବହୁତୁ ବହୁତ୍ ଲୋକ ମୁଁ ଦେଖିଛି ପ୍ରଫେସର ଆସିଛନ୍ତି ପ୍ରଫେସର ହବାକୁ ବି ସାଇଣ୍ଟି କି ହୁଅନ୍ତୁ, ତା ଜୀବନ ବ୍ୟାପୀ ସେମାନେ ଯୋଉ ଅଧ୍ୟାପନା କରିଥାଛନ୍ତି ବା ଶିକ୍ଷକତା କରିଛନ୍ତି, ତାଙ୍କ ଜୀବନକାଳ ମତେ ଲାଗେ, ବହୁତୁ ଅଧିକ ନବେ ବର୍ଷ ପଞ୍ଚାନବେ ବର୍ଷ ଶହେ ବର୍ଷ ପର୍ଯ୍ୟନ୍ତ ତାଙ୍କ ଜୀବନ ବ୍ୟାପି ଚାଲିଥାଏ, ବ ବର୍ତମାନ ନବେକର ପର୍ବ କୁ ବାୟା ନବେ ତେୟା ନବେ ବର୍ଷ ହେଲାଣି ଶ୍ରୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର, ଅଧ୍ୟାପନା କରାଉଥିଲେ ଅଧ୍ୟାପକଥିଲେ,
ଆଗ୍
ନିଶ୍ଚିତ ଭାବେ ଏ ଯୋଉ ଜିନିଷଟା ଏଇଟା କେବଳ ଆମେ ବୃତ୍ତି ବୋଲି ଭାବି ନେ ବୃତ୍ତି ତ ନିଶ୍ଚିତ। ଆମେ କିଛି କରୁଛେ ଯେହେତୁ ସେଟା ବୃତ୍ତି ତା ସହିତ। ଏଇଟା ଗୋଟେ ଆଗ୍ରହ। ନିଜର ମାନେ ଅନ୍ୟ ପ୍ରତି ଗୋଟେ ମାନେ ଆଦର। ସୌଜନ୍ୟତା। ଏବଂ ଗୋଟେ ବିବେକାନୁମୋଚନ ଭଳି ଗୋଟେ କାମ। ଆପଣ ଯାହାବି। କରିବେ ହେ ରୁଚିର ସ୍ପଷ୍ଟ ଭାବେ କରିବେ ଆଉ, ଆଉ କଣ ଆପଣଙ୍କୁ ଆର ସଂଖ୍ୟା କହିବି। ଆପଣ କୁହନ୍ତୁ କଣ ଆପଣଙ୍କ ବିଚାର କଣ କୁହନ୍ତୁ।
ନାଇ ମୁଁ ତ ଆପଣଙ୍କ ବିଚାରରେ ଆପଣଙ୍କ ଯାହା ମାନେ ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତି। ବ୍ୟତିଗତ ବିଚାର ଆପଣଙ୍କର। ଆ ମୁଁ ଆପଣଙ୍କ ବିଚାରରେ ମୁଁ ନିଶ୍ଚିତ ସହମତ ଯେହେତୁ ଏହା ଏକ ବୃତ୍ତି ନୁହେଁ ଏହା ଏକ। ଜୀବନ ପାଇବ କ ଜୀବନଚର୍ଯ୍ୟା। ମାନେ ଏହା ଏକ ଆନନ୍ଦ ମାନେ ଆପଣଙ୍କ ହିସାବରେ। କିନ୍ତୁ ମୁଁ ଆପଣ ଙ୍କୁ ଯେହେତୁ ଆପଣ ଆଜି ସବୁ କହିଲେ ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ଆପଣ ନିଜର ଶିକ୍ଷକତା ଯେତିକି ମାନେ ଯେତିକି ଅଭିଜ୍ଞତା ରହିଛି। ଆପଣ କଣ ଆମ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ଏମିତି। କଣ ସମସ୍ୟା ରହୁଛି। ଯୋଉଥିପାଇଁ ସେମାନେ ଅତି ଉଚ୍ଚ ପଦାନିତ ହେଇପାରୁନାହାନ୍ତି। ନାଇଁ ଯାହା କଲେ। ବା ଯଦି ଆମେ କହିବା ମାନେ ଆଇଏସ୍ ହଉ ଓ ଏସ୍ ହଉ କି ନିଟିରେ ସଂଖ୍ୟା ହଉ। କିମ୍ବା ଯଦି ମାନେ ଜେଇରେ ସଂଖ୍ୟା ହଉ ଏମିତି କିମ୍ବା ଗୋଟେ। ଯେ ସାଇଟିଷ୍ଟି ମାନେ ହଉ ଏ ଭିତରେ ଆମର ସଂଖ୍ୟା ଅତି କମ୍ କାହିଁକି।
ଦେଖନ୍ତୁ ସେଇ କମ୍ କଥା ଯୋଉ ଅଛି ମୁଁ ସେଇ କଥାରେ ପ୍ରଥମ କୋଉଠି ଆପଣ ଯୋଉ କହୁଥିଲେ କମ୍, କମ୍ ପାଇଁ। ଆମ ପାଖରେ। ଉଚ୍ଚ ସ୍ତରରେ ଭିତ୍ତିଭୂମି ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ଆଉ କମ୍ ହେଇକି ନାହିଁ। ବର୍ତ୍ତମାନ ସମୟରେ ଆମ ପାଖରେ। ପ୍ରଚୁଯ୍ୟ ଭାବରେ ଆମ ପାଖରେ ଭିତ୍ତିଭୂମି ଅଛି ଆମ ପାଖରେ ହାଇଟି ମ୍ୟାପ ର ଅଛି। ହେପାଟାଇଟିର ହେକ୍ଟର ମାନେ ଅଛନ୍ତି ଆଉ ଆମ ପାଖରେ। ଶିକ୍ଷା କୁ ନେଇ ଗୁରୁତ୍ୱ ବଢିନାହିଁ ସେତେବେଳେ ଆମେ ଦେଖୁଥିଲେ। ଆ ଲୋକ ଆଗୁରୁ କୋଟା ଯାଉଥିଲେ ଲୋକ ଆଗୁରୁ ଆକାଶ ପାଇଁ ଦିଲ୍ଲୀ ଯାଉଥିଲେ। ଲୋକ ଆକାର ମୋ ପାଇଯାଉଥିଲେ ଆ ତ ଏଇ ଯୋଉ ଜିନିଷ ପଢିବା ପାଇଁ ଆମ ରାଜେନ୍ଦ୍ର ନଗର ମୁ। ଖାରନଗର ଯାଉଥିଲେ ପିଲା ପଢିବା ପାଇଁ ବର୍ତ୍ତମାନ ରେ। ଗାଁ ରହିଛି ଆରାମେ ନିଶ୍ଚିତ ଭାବରେ ପଢି ପାରୁଛି ଆଉ ସେଇ ପରିପ୍ରେକ୍ଷୀ ନାହିଁ। ଯେଉ ପରିପ୍ରେକ୍ଷୀରେ ପୂର୍ବରୁ ଯୋଉ ଜାଗାର ଥିଲା ଗୋଟେ ଆବ। ମାନେ। ମାନେ ମ ମହାନୀୟ ଥିଲା ସେ ଜାଗାରେ ଆପଣଙ୍କୁ ପ୍ରସ୍ତୁତି କରିବାକୁ ପଡିବ ସେ ଜାଗାର ମହାନୀୟ ତା ଥିଲା। ବର୍ତ୍ତମାନ ସେ ରାଜେନ୍ଦ୍ରନଗର ମୁଖ୍ୟଦ୍ରୀର ମହାନିୟ ତା ନାହିଁ। ଆପଣ ବର୍ତ୍ତମାନେ ଗାଁ ରେ ମଧ୍ୟ ସେଇ ପାଗ ଟା ଆପଣ ପାଇବେ ତ ଆର କାରଣ ହେଲା ପ୍ର ପ୍ରତ୍ୟେକ ଜିନିଷ ଆମ ପାଖରେ ଉପଲବ୍ଧ ହେଲାଣି ବର୍ତ୍ତମାନ ଆଉ ଏଇ ଯୋଉ ଆମେ କମ୍ କଥା। କହୁଛେ ଏ କମ୍ ବେଶୀ ଉଣାଧିକ ନିଶ୍ଚିତ ଭାବେ ହବ। କିନ୍ତୁ ବର୍ତ୍ତମାନ ଓଡିଶାର ଯଦି ସ୍ଥିତି ଆମେ ଦେଖିବା ନିଶ୍ଚିତ ଭାବେ ଏଇଟା କୌଣସି ମୂଲ୍ୟ କୁ। ମାନେ ଭାବରେ କମ୍ ନୁହେଁ। ଆଉ ତାର ଅନୁପାତ କୁ ଯଦି ଆମେ ବା ମାନେ। ବାଖ୍ୟା କରିବା ନିଶ୍ଚିତ ଭାବରେ ନିଟି ର ଓଡିଶାରେ କୃତ କାର୍ଯ୍ୟ ହେଇଛନ୍ତି ଯେଇରୁ। ଗତେ କାର୍ଯ୍ୟ ଜଉ ଅଛନ୍ତି ଆଉ ସରେ ରାଜି ହଉଛନ୍ତି କିନ୍ତୁ କମ୍ପାରିରେ ଆପଣ କହିବେ ନାହିଁସାର୍ ବିହାର ର। ଅ ଅଧିକ ଯାଉଛନ୍ତି କିମ୍ବା ତ ଇଏ ଯାଉଛନ୍ତି ଅଧିକ ଦିଲ୍ଲୀ ଯାଉଛନ୍ତି ଅଧିକ ଉତ୍ତରପ୍ରଦେଶରେ ଅଧିକ ଯାଉଛନ୍ତି। ସେଇ ପରିପ୍ରେକ୍ଷୀରେ ଆମେ କହିପାରିବା କିନ୍ତୁ ଏଇ ଜିନିଷ ରାଜ୍ୟ ସ୍ତରରେ ନି ମାନେ କୌଣସି ପ୍ରକାର ଇଏକ ରଖେନି ଏଇଟା ବ୍ୟକ୍ତିଗତ ସ୍ତରରେ ରଖେ ତ ନିଶ୍ଚିତ ଭାବବେ ଓଡିଶାର ମଧ୍ୟ କୃତ କାର୍ଯ୍ୟ ହଉଛନ୍ତି ପ୍ରତିବର୍ଷ କଣ
ଆଜ୍ଞା ତାମାନେ ଆପଣ କହିବା ହିସାବରେ ଯେ ଆମେ ମଧ୍ୟ ସେ ସେଇ ଦୌଡର ମାନେ ଅଂଶ ବିଶେଷ ହେଇଗଲେଣି। ଆମେ ଆଉ ପଛୁଆ ନାହାନ୍ତି। ନିଶ୍ଚିତ ଭାବରେ ଏହା ଏହା ମାନେ ଏହା ଠିକ କଥା ମଧ୍ୟ ଆଗରୁ ତ ମାନେ ଓଏସ୍ ସଂଖ୍ୟା ମାନେ ନଥିଲା ମଧ୍ୟ। ବର୍ତ୍ତମାନ ତିନିଟା ଚାରିଟା ପ୍ରତ୍ୟେକ ବର୍ଷ ଆମ ଜିଲ୍ଲାରୁ ଅ ମାନେ ପାଉଛ? ଆଉରି କ ଏ ଯେ ବର୍ତ୍ତମାନ ସମୟରେ ଏ ପାଠ ପଢିବା ଯେତିକି ଜଟିଳ ତାଠାରୁ ଅଧିକ ଜଟିଳ ହେଇ ଆସୁଛି ଆମେ ସୋସିଆଲ ମିଡିଆକୁ କଣ୍ଟ୍ରୋଲ କରିବା। ଆମେ ତାର ଅଧୀନରେ ପଳେଇ ଆସୁଛେ ତ ଏ ଜିନିଷ ଟାକୁ ଆପଣ କେମିତି ଦେଖିବେ ଆଉ ଆ ମାନେ ଯୁବ ସମାଜକୁ କଣ ଆପଣ ମାନେ ସଚେତନ କରେଇବେ। ଯେ ସେ ନିଜ ଜୀବନରେ ସୋସିଆଲ ମିଡିଆକୁ ଏକ ଠିକ ଦିଗରେ ବ୍ୟବହାର କରେ।
ଦେଖନ୍ତୁ ମୁଁ ସାମାଜିକ ଗଣମାଧ୍ୟମ କଥା ଯୋଉ ଆପଣ କଥା କହିଲେ ସେଇ ସାମାଜିକ ଗଣମାଧ୍ୟମ ଦ୍ଵାରା ମୁଁ ବ୍ୟକ୍ତିଗତ ଭାବେ ଗ୍ରାସିତ ମୁଁ ବ୍ୟକ୍ତିଗତ ଭାବେ ମୁଁ କହିଲି ମୁଁ ସେ ବିଷୟ ଆଲୋଚନା କରିବାକୁ ମଧ୍ୟ ଚାହୁଁନାହିଁ। କିନ୍ତୁ ବର୍ତ୍ତମାନ ଆମକୁ ତା ବିଷୟରେ ଆଲୋଚନା କରିବା ଆବଶ୍ୟକତା ଅଛି ଏହାଠାରୁ କୋଉଭଳି ଭାବେ ଆମେ କିପରି ଗୋଟେ ସଠିକ ଦୂରତା ଆଣିପାରିବା ଠିକ ଅଛି ଗଣମାଧ୍ୟମ ସ ସେ ଲୋକ ମଧ୍ୟ ଠିକ୍ ଅଛି କିନ୍ତୁ ସଠିକ ଦୂରତା ଆଣିପାରିବ ସେଇ ସେଇ ପରିପ୍ରେକ୍ଷୀରେ ମୋର ମଧ୍ୟ ଚିନ୍ତା ମଧ୍ୟ ମୁଁ ପ୍ରକାଶ କରୁଛି ମୁଁ ବି ନିଜ ପାଇଁ ମତ ଚିନ୍ତିତ ଏବଂ ମୋର ବାର୍ତ୍ତା ରହିବ ଏଇଆ ଯେ ଯଦି ଆମେ ନିଜକୁ ଗୋଟେ ବାଲାନ୍ସ ଭାବେ ବା ସନ୍ତୁଳନ ରକ୍ଷା କରିକି ସାମାଜିକ ଗଣମାଧ୍ୟମରେ ଏବଂ ସେଥିରେ ଭଲ ଭାବେ ଆମେ ତାର ଉପ ମାନେ ଅ ତାର ଇଏକୁ ବୁଝିବା ତେବେ ଯାଇକି ଆମେ ତାର ପ୍ରକୃତରେ ତାର କିଛି ଭାଲ୍ୟୁ ବା ତାର କିଛି ମୂଲ୍ୟ ମଧ୍ୟ ପାଇପାରିବା। ଅଦରୱାଇଜି ବା ସେମାନେ ତା ବ୍ୟତିରେକ ଆଉ ଯଦି ତାର ଅଲଗା ବିପରିତ ଦିଗକୁ ଯିବା ତେବେ ଆମେ ନିଶ୍ଟିତ ଭାବେ ଡୁବି ଯିବା।
ମାନେ ନିଶ୍ଚିତ ଭାବରେ ମାନେ ଏହା ଆମର ନିଜର ବ୍ୟକ୍ତି ବ୍ୟତିଗତ ବ୍ୟବହାର ଉପରେ ହିଁ ନିର୍ଧାରିତ। ଠିକ୍। କିନ୍ତୁ ବର୍ତ୍ତମାନ ଗୋଟେ ମାନେ ଛୋଟ ତ୍ରୁଟି ହେଇଯାଉଛି ଆମ ପରିବାର ମାନଙ୍କ ମଧ୍ୟରେ ଯେ ଯେତେବେଳେ ଗୋଟେ ଛୋଟ ଛୁଆଟେ ଘରେ ଥାଏ ସିଏ ସେତେବେଳେ ଏ ମାନେ ମା ବାପା କିମ୍ବା ଭାଇ ଭଉଣୀ ଯାହାବି କାମ କରନ୍ତି ସିଏ ସେଥିରେ ମାନେ ଏଇଟା ଦରକାର ସେଇଟା ଦରକାର ବୋଲି କୁହେ କିନ୍ତୁ ତାକୁ ଚୁପ୍ କରିବା ପାଇଁ ଘର ଲୋକ ତାକୁ ଫୋନ ଦେଇ ଦିଅନ୍ତି ଆଉ ସେ ଫୋନ ଦେଖନ୍ତି ତ ଏହା ଆପଣ କଣ ଭାବୁଛନ୍ତି ମାନେ ଏହା ପରିବାର ଲୋକ ଠିକ୍ କରୁଛନ୍ତି ନା ଆକୁ ଆମେ ଅଲଗା ଉପାୟରେ ମଧ୍ୟ ପିଲାଙ୍କୁ କଣ୍ଟ୍ରୋଲ କରିପାରିବା
ନିଶ୍ଚିତ ଭାବେ ଏଇଟା ପରିବାର ଲୋକ ଠିକ୍ କରୁନାହାନ୍ତି ବର୍ତ୍ତମାନ ସମୟରେ ଆପଣ ଖବର କାଗଜ ରୁ ଗଣମାଧ୍ୟମରେ ପଢିଥିବେ ଯେ ବର୍ତ୍ତମାନ ଭାରତର ଚାରି ପ୍ରତିଶତ ଛୁଆ ଯୋଉମାନେ ନୂତନ ଜନ୍ମ ଶାବକ ଜନ୍ମ ହଉଛନ୍ତି ସେମାନେ ଅଟିଜିମ୍ ର ଶିକାର ହଉଛନ୍ତି ଅଟିଜିମ୍ ଅର୍ଥାତ୍ ସେମାନଙ୍କର ମାନସିକ କ୍ରିୟାରେ ତୃଟି ଓ ବିଚଳିତ ସୃଷ୍ଟି ହଉଛି ମାନେ ସନ୍ତୁଳନ ରକ୍ଷା କରାଯାଇ ପାରୁନାହିଁ ଅଟିଜି ମାନସିକ ଅସନ୍ତୁଳିତ ସେମାନେ ତାଙ୍କ ଭିତରେ କିଛି ଇ ହଉନି ତ ଏଇ ସବୁ ଡେଭଲପଉ ଅଟିଯିବ୍ ଅଟିଯିବ୍ ଅଟିଯିବ୍ ହଁ ଆ ତ ଏହାର କାରଣ ହଉଛି ପିଲାଟି ଆଗରୁ ଯୌଥ ପରିବାର ରହୁଥିଲା ତାର ଗୋଟେ ଭଲ ଭାବେ ଏ ତାର ଗ୍ରୋଥ ହଉଥିଲା ମା ବାପା ଜେଜେ ବାପା କକା ଖୁଡି ଏମାନଙ୍କ ସାଙ୍ଗେ ରହୁଥିଲା ବ ବର୍ତ୍ତମାନ ଏଇ ଯୋଉ ପରିବାର ହେଲାଣି ଯୌଥ ପରିବାର ବାହାରିକି ଏକ ପକ୍ଷ ପରିବାର ରହୁଛେ ତ ତା ସହିତ ପିଲାକୁ କେୟାର କରିବାକୁ କିଏ ନାହାନ୍ତି ଯତ୍ନ ନବା ପାଇଁ କିଏ ନାହାନ୍ତି ଆମେ ତାକୁ କ୍ଷଣିକ ମାତ୍ରରେ କିଛି ଅସୁବିଧା ହେଲେ ମୋବାଇଲ ଦଉଛୁ ବର୍ତ୍ତମାନ ଏହା ଏହା ଯୋଉ ଅଭିଭାବକ ମାନେ କରୁଛନ୍ତି ବହୁତ ବଡ ଭୁଲ କରୁଛନ୍ତି ଯାହାର ଫଳାଫଳ ତାଙ୍କୁ ଭୋଗିବାକୁ ମଧ୍ୟ ପଡିବ ଏ ସବୁ ଜିନିଷ ରୃ ଆମକୁ ଯେତେ ଦୂରେ ରହିବା ଏତେ ଭଲ ପିଲାଙ୍କୁ ଯଦି ପ୍ରଥମର ମୋବାଇଲ ବ୍ୟବହାର ବହୁ ବ୍ୟୟବହୁଳତା କରିଦବା ତାଙ୍କର ଆଖି ଉପରେ ପ୍ରଭାବ ପଡିବ ମାନସିକତା ଉପରେ ପ୍ରଭାବ ପଡିବ ପିଲାମାନେ ଚ ଗ୍ରୋଥ କରିଦେବେ ଜଲ୍ଦି ଗ୍ରୋଥ୍ ହେବା ବି ଭଲ କଥା ନୁହଁ ଗୋଟେ ବିକାଶ ଯୋଉ ହବା ଦରକାର ମଣିଷର ମାନସିକ ବିକାଶ ଶାରୀରିକ ବିକାଶ ତାର ସମାନୁପାତିକ ହବା ଦରକାର୍ ଆଉ ଯଦି ଅଧିକ କମ୍ ସମୟ ଭିତରେ ଅଧିକ ଗ୍ରୋଥ ହଉଛି ତେବେ ନିଶ୍ଚିତ ଭାବେ ଏହା ବିପଦଜନକ ବୋଲି ମନେ ହୁଏ
ବହୁତ ସୁନ୍ଦର କଥା ଆପଣ କହିଛନ୍ତି ଏବଂ ଏହାକୁ ମୁଁ ମୋ ଭିତରେ ନିଶ୍ଚିତ ଭାବରେ ରଖିବି ଏବଂ କାର୍ଯ୍ୟରେ ଲଗେଇବି ଏବଂ ମୁଁ ପରିଶେଷରେ ମୁଁ ଏବେ ଗୋଟିଏ ପ୍ରଶ୍ନକୁ ପଚାରିବି ବର୍ତ୍ତମାନ ଆ ପ୍ରିପାରେସନ ହଉଥିବା ଯୁବପିଢିକୁ ଆପଣ କଣ ବାର୍ତ୍ତା ଦେବେ ଯୋ ଦ୍ଵାରା ସେମାନେ ଶୀଘ୍ର ସଫଳତା ଦିଗକୁ ଅତିକ୍ରମ କରିବେ
ଦେଖନ୍ତୁ ଗୋଟିଏ ମାତ୍ର ବା ବାର୍ତ୍ତା ହଉଛି ବର୍ତ୍ତମାନର ଏରା ହଉଛି ଡିଷ୍ଟ୍ରାକ୍ସନ ର ଏ
ଆମେ ବହୁତ ଡିଷ୍ଟ୍ରାକ୍ଟେଡ ହଉଛେ ତେବେ ସେ ଡିଷ୍ଟ୍ରାକ୍ସନ ରୁ ଦୂରେଇ ରହିବା ପାଇଁ ଯଦି ଯୁବପିଢି ଯୋଉ ଆମର ପାରମ୍ପରିକ ପାଠ ପଢାର ବ୍ୟବସ୍ଥା ଥିଲା ସେଇ ବ୍ୟବସ୍ଥାରେ ଯଦି ରହିବେ ବହି ପଢିବେ ଅଧିକ ସମୟରେ ବହି ପଢିବ ଏଇ ଆଇକୁ ମନେ ରଖୁ ଆରଟିଫିସିଏଲ୍ ଇନ୍‌ଟେଲିଯେନ୍ସ ଆସିଚି ତାକୁ ଗୋଟିଏ ମାତ୍ର ଜିନିଷ ବାଦ୍ ଦେଇ ପାରିବ ସିଏ ହଉଛି ଆପଣ କେତେ ଅଧିକ ପାଠପଢ଼ି ପାରୁଛନ୍ତି କେତେ ଅଧିକ ବୁକ୍ ରିଡିଙ୍ଗ କରିପାରୁଛନ୍ତି? ଏୟା କରିବା ଯଦି କାମ କିଛି ନାହିଁ ବୁକ୍ ରିଡ଼ିଂ କରିବା ସେଇ ଜିନିଷଟା ଆପଣଙ୍କ ଅଧିକ ମାନସିକ ତେବେ ଦୃଢ କରିବ ତେଣୁ ଗୋଟେ ଆପଣ ଏ ଡିଷ୍ଟ୍ରାକ୍ସନ ନେଇଯାଆନ୍ତୁ ଯେତେ ପାଠ ପଢନ୍ତୁ ପଢନ୍ତୁ ଏବଂ ତାକୁ ଗୋଟେ ଅଲଗା ଦିଗରେ ନିଜକୁ ଏମିତି ଗଢି ତୋଳନ୍ତୁ ଯାହା ଦ୍ରାରା ଆପଣଙ୍କୁ ଡିଷ୍ଟ୍ରେସନ ଆପଣ ବ ବଞ୍ଚିତ ରହିବେ।
ହଉସ୍ ନିଶ୍ଚିତ ଭାବରେ ବହୁତ ଉଚ୍ଚ ମନର କଥା ଆପଣ କହିଛନ୍ତି ବହୁତ ବହୁତ ଧନ୍ୟବାଦ। ଁ
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆପ ଆପଣଙ୍କର ବହୁତ ଭଲ ଭଲ ପ୍ରଶ୍ନ ଥିଲା। ଯେଥିପାଇଁ ମୁଁ ଭଲ ଭଲ କି କ ଖରାପ ମୁଁ ଜାଣିନି କିନ୍ତୁ ହଁ ଆପଣ ସବୁ ମତେ
ହେଁ-ହେଁ-ହେଁ-ହେଁ ଧନ୍ୟବାଦ ସାର୍।